ହାଲୋ ହାଲୋ।
ହଁ ମ୍ୟାମ୍ ନମ
କଣ କରୁଛନ୍ତି ଆପଣ ନମସ୍କାର ଜୟ ଜଗନ୍ନାଥ।
ଆପଣ କନ୍ କରୁଛନ୍ତି?
ଏଇ ଝିଅକୁ ଶୋଇ ପକେଇକି ତ ବସଛି ଆଉ। ଆଉ କଣ ଖାଇଛନ୍ତି?
ଏଇ ଖାଇଥିଲି ଭାତ ସୋଲା ତରକାରୀ। ଆଉ ମିକ୍ସଚର ଆମ୍ବ ଏମତି ଖାଇଥିଲି ଆଉ।
ବର୍ଷା ହଉଛି ଆପଣଙ୍କ ଆଡ଼େ।
ହୁଁ ବର୍ଷା ତ ଲାଗିଛି ସାଢେ ସା ସାଢେ ଦଶଟା ରୁ ଯେ ଛାଡିିନି ଆଉ। ଏବେ ଟିକେ ଛାଡିଛି ଆଉ।
ଓହୋ ଇଆଡ଼େ ବି ସେଇଆ। ସେ ଏବେ ଛାଡ଼ିଛି। ବର୍ଷା କଲେଜ ଯାଇଥିଲା ଆଜି ନା।
ଆଜ୍ଞା।
କଲେଜେ ଯାଉଚନ୍ତି କୁତୋଳେ ନଅଟାବେଳେ ନା କେତୋଳେ?
ସାଢେ ନଅଟା।
ଓହ ସାଢ଼େ ନଅଟାରୁ ଗୋଟେ?
ସାଢେ ନଅଟାରୁ
ଟି ଟିକେ ନେଟୱାର୍କ ଜାଗାକୁ ପଳାନ୍ତୁ ବର୍ଷା ପାଇଁ ଟିକେ ଇସୁ ରହୁଚି।
ଆଚ୍ଛା।
ହଁ ହଁ ସଇରା ସାଢ଼େ ନଅରୁ ଗୋଟେ।
ଓହୋ ତିନିଟା ତିନିଟା ଯେ ଏବେ ଟିକେ ବର୍ଷା ହୋଉଚି ବୋଲି ପଳେଆସଥିଲି ମୋ ସାଙ୍ଗ ଘରକୁ ଅଛି ଘରକୁ ଯିବି ଆଉ।
ଓହୋ ସାଙ୍ଗ ଘରେ ଅଛନ୍ତି।
ଆଜ୍ଞା।
ମୁଁ କହିଲି ସାଙ୍ଗ ଘରେ ଅଛନ୍ତି।
ଆଜ୍ଞା।
ମୁଁ ଅ ଓହୋ ଘରକୁ ଯାଇନାହାନ୍ତି ନା?
ନାଇଁ ଘରକୁ ଯାଇନି ଯିବି ଆଉ ଟିକେ ପରେ ଆଉ।
ଓହୋ ଆଉ ସକାଳୁ କଣ ଖାଇକି ଯାଆନ୍ତି ଜଳିଖିଆ?
ଜଳିଖିଆ ମୁଁ ସକାଳେ ଖାଇକି ଯାଏ ମ୍ୟାଗି କି ଚାଉମିନ ହେଲେ ଖାଇକି ଯାଇପାରିବେ। ତାପରେ ସେଠି ଖାଇଥାଏ ଗୁପଚୁପ ଫୁପଚୁପ୍। ତାପରେ ଆସିଲେ ଘରେ ଯାହା ଖାଏ ତ ମୁଁ ଆଜି ଘରକୁ ଯାଇନି ସାଙ୍ଗ ଘରେ ଥିଲି ସେଇଠି ଖାଇ ଦେଇଥିଲି ଆଉ।
ଓହୋ ଗୁପଚୁପ୍ ତ ଫେବରାଇଟି ଆଉ। ଝିଅମାନଙ୍କର ବଜାର ଗଲାମାନେ ଗୁପ ଚୁପ ଆଉ ଚାଟେ
ହଁ ହଁ।
ଚାଟେ, ମୋମୋ, ମୋମୋ ଖାଆନ୍ତି?
ହଁ ମତେ ଚିକେନ ମୋମୋଟା ବୋହୁତ ଭଲଲାଗେ।
ଓହୋ ମୁଁ ତ ନନଭେଜ୍ ଖାଏନି ମତେ ପନିରଟା ଭଲଲାଗେ।
ଓହୋ ଭୁବନରେ ପନିର ମୋମୋଟା କେମିତି ଭଲଲାଗେ?
ହଁ ଏ ଏଠି ଏତେ ଇଏ ନୁହଁ ମୁଁ ଖାଇଥିନି ଦିଲ୍ଲୀରେ ଯୋଉ ଥିନି ଯୋଉ ଆମ ଭୋଉଣୀ ଭିଣେଇ ଥିଲେ ସେଠି ବଢିଆ କିରି କରନ୍ତି ଦିଲ୍ଲୀରେ।
ମୁଁ ଖାଏ ମୁଁ ପନିର ମୋମୋ ଖାଇଥିଲି ତାଲଚେରିରେ। ସେତିକି ତାପରେ ଆଉ କୋଉଠି ଖାଏନି ମୁଁ ଚିକେନ ମୋମୋ ଖାଏ ଭୁବନରେ ବଢିଆ ଲାଗେ।
ଆ ଏଠି ଏତେ ଇଏ ନାହିଁ ଏନି ସେଠି ବଢ଼ିଆ ଲାଗେ ଚଟଣଟା ପୁରା ରାଗ କରିଥିବେ ମାନେ।
ହଁ ସେ ରାଗ ଥିଲେ ଟେଷ୍ଟଟା ଭଲ ଆସେ ଆଉ।
ହଁ। ରାଗ ରାଗ ମୁଁ ଥରେ ବନେଇଥିଲି ଘରେ। ମୁଁ ସେମତି ରାଗ କ ହଁ ମୁଁ ଘରେ ବନେଇଥିଲି ଥରେ ବୋହୁତ ଟାଇମ୍ ନାଗିଲା ଯେ ବୋହୁତ ଟାଇମ୍ ଲାଗିଲା ବନେଇଆ ଏକୁଟିଆ ବନେଇବ ମାନେ ଟାଇମ୍ ଲାଗିବ।
ହଁ ଅଭିଅସଲି ଟାଇମ ହିଁ ଲାଗିବ ଏକୁଟିଆ ମାନେ।
ଏଇ ୟୁଟ୍ୟୁବରୁ ଦେଖିକି ବନେଇଲି। ଆଉ ଚଟଣିଟା ସେମତି ରାଗ ଯେ ବୋହୁତ କରିଦେଲି କେହି ଖାଇଲେନି ଘରେ। ଚଟଟଣି ବୋହୁତ ରାଗ ହେଇଗଲା ଯେ ଆମ ଶଶୁର ହରିକା ଚିଡ଼ିିଲେ ମୁଁ କହିନି ଏମିତି ତ ରାଗହୁଏ ଆଉ।
ହ
ଆଉ ମୋ ହଜବେଣ୍ଡ ବି ଖାଇଲେନି। ଆଜ୍ଞା
କେମିତି କରିଥିଲେ?
ମୁଁ କରିଥିନି ସେଇଟା ମୁଁ ଦେଖିନି ମୁଁନି ପନିର ଫନିର ତ ନାହିଁ କଉଁଥିରେ କରମି ୟୁଟ୍ୟୁବ ଦେଖେଇଲା ବନ୍ଧାକୋବି ବନ୍ଧାକୋବିରେ ବି ହଉଛି ବନ୍ଧାକୋବି ଗା ଜର ତା ସହିତ ସବୁ କଦଗସ କରିକି ତାଦେହରେ ସବୁ ବନ୍ଧାକୋବି ଚୁନ ଚୁନ୍ କାଟିବ ନହେଲେ ଯଦି ବଡ କାଟିିକ ଗ୍ରାଇଣ୍ଡର ଟିକେ ମାରିକି ଚୁନ ଚୁନ ଯେମିତି ହେବ ତା ଦେହରେ ପଶିବ ନା ଅ ତାକୁ ହ ତାକୁ ଟିକେ ପିଆଜ ଫିଆଜ ଅଦା ରସୁଣ ଛେଚିକି ତାକୁ ମୁଁ ଟିକେ ଭାଜି ଦେଇକି ତେଲରେ ଏ ତାକୁ ଭାଜି ଭୁଜି ରଖିଦେଲି ତାପରେ ମଇଦାଟାକୁ ଦଳିିଲି ଦଳିକି ବେଲିି ବେଲିକି ତାକୁ ପୂରେଇକି ସେମ୍ ମୋମୋ ଭଳିଆ ଉ ଗୋଲ ଗୋଲ କରିବ ଗୋଲ ଗୁଲ କର ର ଖି ତାକୁ ଇଟିଲି ସାଛଞ୍ଚରେ ମାନେ ପାମ୍ଫ ଦେଲି ଆଉ ତଳେ ତେଲ ଟିକେ ମାରିଦେଲି ଜଗେଇକି ଉଠିବା ପାଇଁ ଗୋଟେ ଛାଞ୍ଚ ଅ ଯଉ ଆମର ଗୋଟେ ଛାଞ୍ଚ ଯଉ ଇଟିଲି ଇଏ ଏଇଟା ତଳେଇଦନି ପାଣି ଦେନି ତା ସେଇଠି ଛାଞ୍ଚ ଟାକୁ ଦେନି ତାପରେ ଦେଇଦେନି ଆଉ ବାମ୍ଫ ହେବ ଆଉ। ଏଇଟା କରିଥିଲି ଥରେ। ଆଉ ଟାଇମ ଲାଗୁଚି ଛୋଟ ଛୁଆ ତ ଘରେ ଆଉ ଏ ଟାଇମ ଲାଗୁଛି ବନେଇଲା ବେଳକୁ। ଆଉ ବନେଇେକି ତାକୁ ରାତି ରାତିକି ରୁଟି କଲାବେଳକୁ ବହୁତଉ ଟାଇମ୍ ଲାଗୁଛି ଆଉ ବନଉନି। ଥରେ ବନେଇ ଥିନି ବନ୍ଧା କୋବିରେ। ପରିବାରେ ସବୁ। ପରିବା ଇଏଟା ଖାଇଛନ୍ତି ମୋମୋ ପରିବା
ନାହିଁ ସେ ମୁଁ କେବେ ଖାଇନି ଭେଜ ଟା
ଓହୋଃ। ହଁ ନା ପନିର ବନେଇନି ସେଇଥିରେ ଆଉ ଆପଣ କଣ ଶିଖିଛନ୍ତି ନା ନାଇଁ ରୋସେଇ ଫୋ ସେଇ ବିଷୟ ରେ
ରୋଷେଇ ମୁଁ ସେମିତି ତ କିଛି ସିକିନି
ଚାଫା
ନା କିଛି ବି ମୁଁ ରୋଷେଇ ବିଷୟରେ କିଛି ଜାଣିନି ସେମିତି
ପଢ଼ୁଛନ୍ତି ଏବେ ଆଉ
ହଁ ପଢା ଚାଲିଛି ତ ସେଥି ଯୋଗୁଁ
ହଁ ପଢା ପଢ଼ି ବେସ୍ତ ରହିନେ କେତେବେଳେ ଶିଖିବେ ତା ପରେ ମମି ଥିବେ ମମି କରୁଦଉଥିବେ ଆଉ
ହଁ ମମି ସବୁ କରନ୍ତି
ଓ ହୋ ଆପଣଙ୍କ ଯେଉଁ ବାପା କଣ ଜବ୍ ଫବ୍ କରନ୍ତି ନା ନା
ହଁ ସେ ଯୋଉ ଆମ ଗାଡି ଚଲାନ୍ତି।
ଓ ଓ ହୋ ଆଉ ମମି ହାଉସୱାଇଫ୍ ଆଉ।
ହଁ ମମି ହାଉସୱାଇଫ୍।
ଓହୋଃ। ଆ ସାଙ୍ଗ ଝିଅ ଏବେ ଶୋଇଛି ପା କାଲି ବା ସିଏ ଉ ଗୋ ଗୋଟେ କାଚ ବାଟି ଯେ ଗିଳି ଦେଇଛି ତା ପେଟକୁ ପଳେଇଛି।
ଓ ହୋ କେମିତି ବାହାର କଲେ ହେଟା ପୁଣି
ବାହାର ହେଇନି ଆଜି ପଯ୍ୟନ୍ତ ସେଥି ପାଇଁ ଟିକେ ଟେନ୍ସନ୍ ଆମକୁ ଭଲ ଲାଗୁନି ସେ କହିଲେ ଦିଅ ଦିନେ ସେ ଝାଡ଼ାରେ ଯଦି ନହେଲେ ଆଠ ଦିନ ଅନେଇବ ସେଥିପାଇଁ ଟିକିେ ଟେନସନ୍ କଣ ଶୋଇଛି ସେ ଆଉ କାଲି ବି ପଡିିନି ଆଜି ବି ଏତେ ପର୍ଯ୍ୟନ୍ତ ଝାଡା ବି କରିନି।
ଓହୋଃ।
ଆଉ ସେ କହିଛନ୍ତି ଡାକ୍ତର କଦଳୀ ଅଙ୍ଗୁର ଏମିତି ସବୁ ଦିଅ ଖାଇବାକୁ
ହଁ ଅଲଟ୍ରାସାଉଣ୍ଡ୍ କରିଦେବେ ଟିକେ ଭଲ ହବ।
ଆଉ ଆଉ ସବୁ ଲୋକ ଛୁଅ ମାନଙ୍କର ପଡ଼ିଯାଏ। କାଚ ବାଟି ଯୋଉ ଗୋଟି ଯୋଉ ଖେଳନ୍ତିନି ଛୋଟବେଳେ
ହଁ ସେଇଟା ଛୋଟ ନା ବଡ଼ ଟିଏ?
ଛୋଟ ଛୋଟ ଟିଏ ଛୋଟ ଛୋଟ ଖେଳନ୍ତିନି ବଡ଼ ବଡ଼ ଅଛି ଛୋଟ ଛୋଟ ଅଛି ସେ ଛୋଟ ଟା ସିଏ କୋଉଠୁ ହଁ ହଁ କାଚର।
ଓହୋଃ।
ସେଇଟା ସି ଗିଳି ଦେଇଛି ଆଉ ସେଇଟା କଣ ହବ କିଏ ଜାଣିଛି ଭଗବାନଙ୍କୁ ଡାକୁଛି କେମିତି ବାହାରି ଯାଉ ଛୋଟ ଛୁଆଟା ନା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
ହଁ ଗୋଟେ ଝିଅ ବା ସାଢେ ତିନି ବର୍ଷ
ଓହୋ
ଆଉ ଦେଖିବା କଣ ହଉଛି ଆଉ
ନହେଲେ ଢେଙ୍କାନାଳ ନେଇକି ଅଲଟ୍ରାସାଉଣ୍ଡ କରିଦେବି ଟିକେ ଆଉ।
ନାଇଁ ନାଇଁ ଆମର ଭୁବନେଶ୍ୱରରେ ଅଛନ୍ତି ଆମ ଦେଢ଼ଶର ହରିଆ ଇଏ ମାନେ କହିଛନ୍ତି ଏମସ କୁ ନେଇଯିବେ ଆଉ ସେ ସବୁ ଅଛନ୍ତି ଆମର ଓଡ଼ିଶାରେ। ସେଠି ତ ଅଛନ୍ତି ଭଲ ମେଡ଼ିକାଲ ଏଠି କାହିଁ ବେକାର ଆଉ। ଇଏ କଣ ଛଟୋ ଛୁଆ ନା ଆ ଦେଖି ଆ କଣ ହଉଛି ସେ ଡାକ୍ତର କହଛି ଆଠ ଦିନ ତମେ ଏମିତି କର ନିଶ୍ଚୟ ପଡ଼ିବ।
ଓହୋ
ଆଉ ଆପଣଙ୍କ ଆଡ଼େ ପାଗ ପୁରା ଇଏ ହେଇଛି ଆଉ ଲଘୁଚାପ କହିଛନ୍ତି।
ହଁ ବହୁତ ଜୋରରେ ବର୍ଷା ବି ହଉଛି ତ।
ଲଘୁଚାପ ତିନି ଦିନ କହିଛନ୍ତି ଆଉ।
ହୁଁ ଏବେ ତ ବର୍ଷା ଆମ ଆଡେ ଛାଡି ଯାଇଛି ମୁଁ ଏବେ ବାହାରିଲିଣି ଯିବି ବୋଲି ଘରକୁ।
ଓହୋ ପୁଣି ଘରକୁ କେତେବେଳେ କେମିତି କଣ ଯିବେ ନା ଭାଇ ଆସିବେ ନବାକୁ?
ନାଇଁ ଘରୁ ମୁଁ ଏଇଠି ପଳେଇବି ଚାଲି ଚାଲି।
ଅଳ୍ପ ବାଟ
ହଁ ଅଳ୍ପ ବାଟ
ଆଉ ଏଥର ଆପଣ ଆଡେ ଆମ୍ବ ଆମ୍ବ ହେଇଥିଲା ନା ନାଇଁ ଇଆଡେ ତ ଆମ୍ବ ନାହିଁ ଏ ବର୍ଷ।
ନା ମ ଏପଟେ ବି ସେମତି ନାହିଁ ବେଶୀ।
ଏ ବର୍ଷ ଆମ୍ବ ଇଏ ନାହିଁ ମୁଁ ଝିଅ ଭାରି ଭଲ ପାଏ ଯେ କିଣିକି ଆଣିକି ଖାଉଛି ନାହିଁ ଆମ୍ବ
ସେଇ ତାଲଚେର, ଢେଙ୍କାନାଳ, ଭୁବନ ଏଇଠୁ କିଣାକୁଣି ହଉଛି ଆଉ।
ହଁ ଭୁବନ ଯାଇଥିଲେ କାଲି କିଣିକି ଆଣିଛନ୍ତି। ସବୁବେଳେ କାନ୍ଦୁଛି ଏ ବର୍ଷ ଆମ୍ବ ବି ନାହିଁ।
ଓହୋ
ଆପଣଙ୍କ ଆଡେ ବି ସେମ୍ ଇଏ।
ଆଚ୍ଛା ଆଉ କଣ ରୋଷେଇ ଆଜି କରିଥିଲେ!
ରୋଷେଇ ଆଜି ଭାତ, ସନ୍ତୁଳା ଆଉ ପୋଟଳ ଝୁଡ଼ଙ୍ଗ ଭଜା। କଲରା ଚିପ୍ସ, ଝିଅର ଆଳୁ ଚିପ୍ସ। ଝିଅର ପୁଣି ଅଲଗା ଡାଲମା।
ନା।
ଇଆଡେ ତ ସନ୍ତୁଳା ଗୁଡ଼ାକ ରସୁଣରେ ଫୁଟାଯାଏ। ଆପଣଙ୍କର କେମିତି କଣ ହୁଏ? ଆମ ଯାଜପୁର ଆଡ଼େ ତ ସନ୍ତୁଳା ଅଁ, ପିଆଜ, ରସୁଣ, ଅଦା। ଆପଣ ତ ଜାଣିନଥିବେ। ରସୁଣ ନା?
ହଁ ଆମର ରସୁଣରେ ଫୁଟାଯାଏ।
ଟାଉନ୍ ଆଡେ ରସୁଣ ନାହିଁ। ମୁଁ ଏଇଠି ନୂଆ ଜାଣିନି। ସେଇଟା ଆମ ଏଇଠି ମୁଁ ନୂଆ ଜାଣିନି ଯେ ରସୁଣରେ ଇଏ ହୁଏ ଫୁଟା ହୁଏ। ଆଉ ଶଶୁରଙ୍କୁ ଭଲ ପାଆନ୍ତି ସେଇଟା ଏଇ ସନ୍ତୁଳା।
ଓ ହୋ।
ଆଉ ମୁଁ ହେରା ଖାଏନି। ମୁଁ ଡାଲମା କରିଦେଲି ଝିଅର ମୋର ଖାଇଲୁ। ମୁଁ ଏଇ ଡାଲମା କରିଦେଲି ଝିଅ ମୋର ଖାଇଲୁ ଆଉ।
ଓହୋ, ହଉ ମ୍ୟାମ୍ ମୁଁ ଆପଣଙ୍କୁ ଟିକେ ପରେ ଫୋନ୍ କରିବି। ଏବେ ମୁଁ ଘରକୁ ବାହାରିଲିଣି ଯି
ଆଜ୍ଞା, ଆଜ୍ଞା, ଆଜ୍ଞା ଆପଣଙ୍କ ସାଙ୍ଗେ କଥା ହେଇକି ବହୁତ ଖୁସି ଲାଗିଲା ଧନ୍ୟବାଦ।
ଧନ୍ୟବାଦ।